ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ମୁଁ ଏଇ ବସିଚି ଆଉ।
ଆଉ କୁଆଡେ ଯାଇଥିଲ ବୁଲାବୁଲି କରିବାକୁ?
ମୁଁ ଏଇ ନଈ ଆଡେ ଯାଇଥିଲି ଆଉ। ବନ୍ଧ ଆଡେ ଯାଇଥିଲି ଆଉ।
କେତେବେଳେ ଯାଇଥିଲ?
ମୁଁ ଏଇ ଚାଟା ବେଳେ ଯାଇଥିଲି ଆଉ। ଯାଇଥିଲି ତାପରେ ଆସିଲା ପରେ ବି ବର୍ଷା ଜୋରେ ହଉଥୁଲା।
ହୁଁ, ହୁଁ, ହଁ ବର୍ଷା ହଉଚି।
ଆଉ ତୋମେ ଏବେ କଣ କରୁଚ?
ଏଇ ବସିଛି, ଖାଇ ପିଇକିି ଆସିକି ବସିଛି ଆଉ।
କଣ ଖାଇଚ?
ଭାତ, ଡାଲି, ସାଲଟ। ଏଇ ସବୁ ଖାଇକି ଆଇଲି।
ଆଜ୍ଞା।
ହୁଁ, ଆଉ କଣ କହୁଚ?
ଆଉ ଘରେ ସମସ୍ତେ
ଘରେ ସମସ୍ତେ ଠିକ ଠାକ୍ ଅଛନ୍ତି। ସବୁ ଭଲ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଘରେ ରହୁଚି ବାପା, ମାମା, ଦିଦି, ଭାଇ। ଆଉ ମୁଁ ଆଉ ଆଉ କିଏ ଏତିକି ତ ଆମର।
ଆଜ୍ଞା।
ହଁ।
ଆଚ୍ଛା, ଆପଣ ଆଜି କୁଆଡେ ବୁଲିବାକୁ ଯାଇଥିଲେ?
ମୁଁ ଆଜି ଯାଇଥିଲି କି ଯାଇଥିଲି ଗୋଟେ ଜାଗାକୁ ଚା ପିଇବାକୁ, ହରିପୁର ଯାଇଥିଲି। ଆରି ପୁଲୁ। ହରିପୁର ଗଲି ଚାହା ପିଇଲୁ, ତାପରେ ସେଠି ଟିକେ ଘୁଘୁନି ଘୁଘୁନି ଟିକେ ଖାଇଲୁ। ଯାଇକି ଗଲୁ, ଏଠିକି, ଆମର କୋଉଠି କଅନି କଲି ନା ଗଲୁ ଫାଷ୍ଟଫୁଡ଼କୁ, ସେଇଠି ଦେଖିଲୁ ଫାଷ୍ଟଫୁଡ଼ ସେଇଠୁ ଗଲୁ ସେଇଠି ଦୋକାନ ବନ୍ଦ ଥିଲା।
ଆଜ୍ଞା।
ଆଜ୍ଞା, ତାପରେ ଗୋଟେ ଗଲୁ, ତାପରେ ଆମେ ବାଲିପେଟଣା ଗଲୁ। ବାଲି ପାଟଣା ମାର୍କେଟରେ ସେଠି ଟିକେ
ସେଠି କିଛି କଣ ଖାଇକି, ଯୋଉ ଜ ଝାଲମୁଢି ଫାଲମୁଢ଼ି ଖାଇକି ପୁଣି ଆସିଲୁ। ତାପରେ ଘରକୁ ଆସିଲୁ, ତାପରେ ସେଠି ତଳ ଘରେ ବସିଲୁ, ମୋବାଇଲ ଫୋବାଇଲ ଦେଖିଲୁ। ତାପରେ ସେଠି, ଏଇ ଗୋଟେ ସାଙ୍ଗଟେ ଗୋଟେ ଜିନିଷଟେ ଦେଲା, ସେଠ ସେଠୁ ନେଇକି ଆଇଲିି ଘରେ ରଖିଲି। ତାପରେ, ହେଇ ଆସିଛି, ଖାଇ ପିଇକି ହେଇ ବସଛି ଆଉ
ଆଜ୍ଞା। ଆଉ ଦେହ କେମିତି ଅଛି ଆପଣଙ୍କର?
ହଁ ଦେହ ପା ସବୁ ଭଲ ଅଛି।
ଆଜ୍ଞା।
ହୁଁ ଆଉ ତମ ଦେହ ପା ଭଲ ଅଛି ତ?
ଆଜ୍ଞା, ମୁଁ ବହୁତ ଭଲ ଅଛି।
ହୁଁ ତମେ କୁଆଡେ ବୁଲାବୁଲି କରିବାକୁ ଯାଇନା?
ହଁ ଯାଇଥିଲି ଆସି ସାରିଲିଣି, ଆଉ ଏ ଏବେ ଆସିକି, ଏ ଏବେ ଖାଇ ଚାଟ ଟିକେ ଖାଇଲି ଆଉ
ହଁ। ଆଉ ଆଉ କଣ? ସକାଳେ କୁଆଡେ ଯାଇଥିଲ?
ନାଇଁ ସକାଳେ, ସକାଳେ ଉଠିକି ମନ୍ଦିର ଯାଇଥିଲି, ମନ୍ଦିରରୁ ଆସିକି କମ୍ପ୍ୟୁଟର ଯାଇଥିଲି। କମ୍ପ୍ୟୁଟର ରୁ ଆସିକି ଲଞ୍ଚ କରିକି ଘରେ ଥିଲି, ତାପରେ କମ୍ପ୍ୟୁଟର କ୍ଲାସ କଲି, କ୍ଲାସ କରି ସାରିଲା ପରେ ସନ୍ଧ୍ୟା ଦେଲି, ସନ୍ଧ୍ୟା ଦେଇ ସାରିଲା ପରେ, ଏଇ ଯେଉଁ ରୁଟି ଫୁଟି କଲି, ରୁଟି ଫୁଟି କରିସାରିକି, ଏଇ ଚାରି ଖାଇକି ବସିଛି ଆଉ
ଆଉ
ଆଉ କଣ ତମେ କୁଆଡେ ବୁଲାବୁଲି କରିବା ପ୍ଲାନିଂ ନାଇଁ
ନାଇଁ, ଏବେ ତ ଯାଞ୍ଚ ବର୍ଷା ହଉଛି ନା? ବର୍ଷା ତ ଏବେ ପୁରା ଲାଗି ରହିଛି ଛାଡୁନି, ବର୍ଷା ପାଗ ନା ଆଉ ତ କୁଆଡେ? ଯିବା ବୁଲିବାକୁ ଏ ଚାରିଆଡେ ବି ରାସ୍ତା ଘାଟ ପୁରା ପାଣି କାଦୁଅ।
ଓ
ଆଜ୍ଞା।
ହୁଁ, ଆଉ କହ ଆଉ କୁଆଡେ ଯିବନା?
ନାଇଁ ଆଉ କୁଆଡେ ଯାଏନି।
ଗୋଟେ ଯିବାରେ ଗୋଟେ ଇଏ ନାହିଁ ତମର ନାଇଁ, ଖାଲି ଘରେଉ ଖାଉଛ ପିଇଛ ବସିଛି।
ନାଇଁ, ସେମିତି ଯିବାର ଅଛି, ଟିକେ ଅଛି କୋଲକାତା ଟିକେ ଯିବାର ଅଛି।
କୋଲକାତା କଣ ପାଇଁ ଯିବାର ଅଛି?
କୋଲକାତାରେ ବହୁତ ଫେମସ ଜାଗା ଅଛି, ବହୁତ ଦେଖିବା ପାଇଁ, ଆଛା ତମେ ନୟାଗଡ ଯାଇଛ?
ନୟାଗଡ଼ ହଁ ଶୁଣିଛି ତ, ନୟାଗଡ, ଯାଇନି କେବେ।
ଯାଇନା କେବେ? ନୟାଗଡ଼ ଟାତ ବହୁତ ଯା ଗା ଅଛି।
ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ହୁଁ ନୟାଗଡ଼ ରେ ବହୁତ ଜାଗା ଅଛି ଗୋଟେ ଜାଗାରେ ଗୋଟେ ନାଁ କହୁନା।
ଆଚ୍ଛା ଠିକ ଅଛି, ମୁଁ କହୁଛି ଗୋଟେ ହେଲା ନୟାଗଡ ରେ ଆମର ଅଛି ଫତେଗଡ଼ ରାମ ମନ୍ଦିର।
ଆଜ୍ଞା।
ପିଲା ଅଛନ୍ତି ଏ କଣ୍ଟିଲୋ ନୀଳ ମାଧବ। ଆଉ ରଣପୁର। ଆଉ ହେଲା ପଞ୍ଚପଲ୍ଲୀ ପ୍ରାାଗଣ, ଆଉ ହେଲା ଅ କୁଆରିଆ ଜଳ ଭଣ୍ଡାର, ଆଉ ଆପଣ ସେଠି ଦେଖିଇବାକୁ ପାଇପାରିବେ କି ଦୁତିକେଶରୀ ମନ୍ଦିର। ଗୋକୁଳାନନ୍ଦ ମନ୍ଦିର, ଯାଇଛନ୍ତି ଆପଣ?
ଆଜ୍ଞା ନୀଳ ମାଧବ୍ ଯାଇଛି।
ହ
କହିଲେ ଦି ତିନିଟା ଜାଗା ମୁଁ ଯାଇଛି ତାଙ୍କ ଭିତରୁ।
ଆ କତୁରୀ ଅଛି ବର-ବରମୂଳ ଅଛି। ଆଜ୍ଞା ଆଉ ସେଇ ଫତେ ବଡ଼ ରାମ ମନ୍ଦିରରେ ତ ଏହି ମନ୍ଦିର ତ ପ୍ରତିଷ୍ଠା ହେବା ଦିନରୁ ଠି ଲକ୍ଷେ ଲକ୍ଷେ ଲୋକ ଯାଆନ୍ତି ପିକନିକ ପାଇଁ ଏହା ପାହାଡ ଶୀର୍ଷରେ ଏହି ମନ୍ଦିର ଅଛି ଆମର ଆଉ ଏ ଏଠି ଯୋଉ ରାମ ମନ୍ଦିରରେ ରାମ, ସୀତା, ଲକ୍ଷ୍ମଣ ହନୁମାନଙ୍କୁ ବି ସେଠି ପୂଜା କରାଯାଏ। ହୁଁ। ଆଉ ଯୋଉ ରଣପୁର ରେ ଏହା ନୟାଗଡ ଠାରୁ ଅଠେଇଶି କିଲୋମିଟର ଦୂରରେ ଅବସ୍ଥିତ, ହେ ମନ୍ଦିର ଟା ଏହି ମନ୍ଦିରରେ ବି ଜଗନ୍ନାଥଙ୍କର ଏକ ସୁନ୍ଦର ମନ୍ଦିର ଅଛି, ଜ ଜଗନ୍ନାଥ ଅଛନ୍ତି ସେ ମନ୍ଦିରରେ, ଆଉ ଯୋଉ କଣ୍ଟିଲୋ ନୀଳ ମାଧବ ଆ ଆପଣ କହୁଥିଲେ କି ଆପଣ ଯାଇଛନ୍ତି ବୋଲି।
ଆଜ୍ଞା।
ସେଇ ମନ୍ଦିରରେ ବିଷ୍ଣୁଙ୍କୁ ପୂଜା କରାଯାଏ।
ଆଜ୍ଞା।
ଆଜ୍ଞା, ଆଚ୍ଛା ଆପଣ ସମ୍ବଲପୁର ଯାଇଛନ୍ତି କି? ସମ୍ବଲପୁରରେ ଗୋଟେ ମନ୍ଦିର ଅଛି ସମଲେଶ୍ଵରୀ ମନ୍ଦିର ଆପଣ ଜାଣିଥିବେ ଶୁଣିଥିବେ
ହଁ ମୁଁ ଶୁଣିଛି ଶୁଣିଛି କୁହନ୍ତୁ।
ହଁ ସମଲେଶ୍ଵରୀ ମନ୍ଦିର। ଏଇ ମନ୍ଦିର ଟା ନୁହଁ ନା ତେରଶ ଶତାବ୍ଦୀରେ ଚୌହାନ ବଂଶର ରାଜା ବଳରାମ ମଙ୍କ ଦ୍ଵାରା ପ୍ରତିଷ୍ଠା ହେଇଥିଲା।
ହଁ ହଁ ଆଜ୍ଞା ଆଜ୍ଞା ମୁଁ ଯାଇଛି ଯାଇଛି ଯାଇଛି ଯାଇ ସେ ଜାଗା ଯାଇଛି ବୁଲି, ଆଜ୍ଞ ବୁଲିଛି
ଚନ୍ତି ଗୋଟେ ଯୋଉ ନଦୀ ସେପଟରେ ଗୋଟେ ସ୍ତ୍ରୀ ଲୋକ ଟେ ମାଛ କାଟୁ କାଟୁ ପଥର ହେଇଯାଇଥିଲେ ଏଇ କଥାଟା ବି ଆପଣ ଶୁଣି
ଆଜ୍ଞା ଶୁଣିଛି ଶୁଣିଛି।
ହ ଆଉ ଆପଣଙ୍କର କୋଉଠି ଯିବା ଯିବି ପ୍ଲାନିଂ ଅଛି?
ପ୍ଲାନିଂ ଏବେ ଯିବା ଯିବି ତ ପୁରୀ ଯିବା ପ୍ଲାନିଙ୍ଗ ଅଛି।
ହୁଁ।
ପୁରୀ ଯିବି ବୋଲି ପ୍ଲାନିଂ ଅଛି, କିଛି ଜଣା ନାହିଁ କେବେ କଣ ଯିବି। ବୁଲିବି ବୁଲି ବୁଲି କରିକି ଆସ
ହ ପ
କହିଲି ତାପରେ ଦେଖିବା ଆଉ କୁଆଡେ ଯିବା ଆଉ।
ଆଜ୍ଞା।
ଆଉ ବାଲେଶ୍ଵର ଫାଲେଶ୍ଵର ଯିବା ଆଉ।
ଆଜ୍ଞା।
ହୁଁ ସଞ୍ଚିଲା ସଞ୍ଚିଲା କେବେ ଯାଇଛନ୍ତି।
ନାଇଁ ନାଇଁ ମୁଁ ଶିଆଡେ କେବେ ଯାଏନି।
ହୁଁ ସଞ୍ଚିଲାରେ ରାବଣ ପୋଡି ହୁଏ। ସିଆଡେ ରାବଣ ପୋଡ଼ି ହୁଏ।
ଆପଣ ଯାଇଛନ୍ତି ତାହେଲେ ନାଇଁ। ନାଇଁ ନାଇଁ ମୁଁ ତ କେବେ ସିଆଡେ ଯାଇନି ଆପଣ ଯାଇଛନ୍ତି ବୋଧେ? ଆଜ୍ଞା କେମତି ଲାଗେ ସେ ଦେଖିଲେ ସେ।
ବହୁତ ବଢିଆ ଲାଗେ ରାବଣ ପୋଡି ଦେଖିବା ପାଇଁ। ଲୋକ ଶହ ଶହ ଲୋକ ବହୁତ ଲୋକ ସେଠି। ବହୁତ ଜାଗାରେ ରାବଣ। ପୋଡ଼ି ହୁଏ ସେ ଗୋଟେ ଜାଗା ନୁହେଁ ସେ ଏରିଆରେ ମାନେ ସେ ଟୋଟାଲି ତରାପୁର ଏରିଆରେ ବହୁତ ଜାଗାରେ ରାବଣ ପୋଡ଼ି ହୁଏ। ମାନେ ଏଠି ବି ହୁଏ ସେଠି ବି ହୁଏ ବହୁତ ଜାଗାରେ ହୁଏ।
ଆଜ୍ଞା।
ଭଲ ଭଲ ଦୁକାନ ଫୁକାନ ପଡେ। ସବୁ ମାନେ ଟୋଟାଲ ଗୋଟେ ମେଳା ଟାଇପ ର ଗୋଟେ ହୁଏ।
ଆଜ୍ଞା। ଆପଣଙ୍କୁ ବହୁତ ଭଲ ଲାଗେ ସେ ସବୁ ଦୃଶ୍ୟ ଦେଖିବାକୁ ନା?
ଯାତ୍ରା ପାତ୍ରା ହୁଏ ସବୁ ହୁଏ ବହୁତ ଲୋକ ବହୁତ ଲୋକ।
ଆଜ୍ଞା। ଆଛା ଆପଣ ତାରାତାରିଣୀ ମନ୍ଦିର ଯାଇଛନ୍ତି?
ତାରାତାରିଣୀ ମନ୍ଦିର ଯାଇଚି।
ଆଛା ଆଉ ଆମର ଆରଡି ଯାଇଚନ୍ତି?
ହଁ ଆରଡି ଯାଇଚି।
ସେଇଠି କଣ କେମିତି ବାବାଙ୍କୁ ଦର୍ଶନ କଲ।
ଆଉ କିଛି ନାହିଁ ଆରାମ ସେ ଲାଇନରେ ଯିବେ ଜାଇଁକି ଆରଡିରେ ଦର୍ଶନ କରିବେ ମୁଁ ଯୋଉଠି ନ ଥିଲେ ନା। ଯୋଉ ମୁଁ ଯୋଉ ଥିଲି ରାଜକନିକାରେ ସେଇଠୁ ଜମା ଆ ପାଞ୍ଚ କିଲୋ ମିଟର ବୋଧେ ହଁ ସେଇଠୁ ଆରଡି ପାଞ୍ଚ ଛଅ କିଲୋମିଟର। ଆମେ ଯାଇଥିଲୁ ସେଇଠୁ କଲେଜରୁୁ ଯାଇଥିଲୁ। ତ ଆରାମସେ ବୁଲାବୁଲି କଲୁ ଭୋଗରାଗ କଲୁ ଦର୍ଶନ କଲୁ। ରାଗ ଥିଲଥିଲୁ ଆଉ। ବଢିଆ ଜାଗା କିନ୍ତୁ ବଢିଆ ଜାଗା ଗୋଟେ ଶିବଙ୍କର ମୂର୍ତ୍ତି ଅଛି ପୁରା ବଡ ମୂର୍ତ୍ତି।
ଆଜ୍ଞା।
ହୁଁ। ବହୁତ ଭଲ ଜାଗା କେବେ ବୁଲିବାକୁ ଯାଇଛ ନା ଯାଇନ?
ନାଇଁ ମୁଁ କେବେ ଆରଡି ଯାଇନି କିନ୍ତୁ ବାବାଙ୍କ ନାଁ ଶୁଣିଛି ଆଛା ଆପଣ କେବେ କପିଳାସ ଯାଇଛନ୍ତି?
କପିଳାସ ନାଁ ମୁଁ କପିଳାସ କେବେ ଯାଇନି।
କପିଳାଶ ଟା ନା ବହୁତ ବହୁତ ବଢିଆ ଫାଷ୍ଟ ତମେ ଯିବ ଫାଷ୍ଟ ଟେ ବି ଏବେ ତ ପାହାଚ ଅ ଆଗେ ଲୋକେ ପାହାଚ ଚଢିକି ଯାଉଥିଲେ ତେରଶହ ବାଉନ ପାହାଚ ଏବେ ଯେହେତୁ ରାସ୍ତା ହେଇଯାଇ ଚି ଏବେ ପୁରା ଗାଡି ଡାଇରେକ୍ଟ ନେଇକି ମନ୍ଦିର ପାଖରେ ରହୁ ତ ସେଠି ଯିବ ମନ୍ଦିର ଦର୍ଶନ କରିବ ବହୁତ ବଢିଆ ଜାଗା। ପାହାଡ ଉପରେ ନା ସେଠି ବାବାଙ୍କୁ ଦର୍ଶନ କରିବ। ଭୋଗ କରିବ ଲାଇନରେ ଛିଡା ହେଇକି ଯିବ ତାପରେ ସେଠି ଯୋଉ ସି ତାଙ୍କର ଏନ୍ତୁଡିଶାଳ ବି ଅଛି ସେଇଟା ବି ଯାହେଲେ ଯାଇଁ ଦେଖିଆସିବ ତ ଆପଣଙ୍କ ଲୋକେସନଟା ପୁରା ବଢିଆ ଅଛି ସେଇଠି।
ଆଜ୍ଞା।
ଆଜ୍ଞା ଆଚ୍ଛା ଆପଣ କେବେ ଧବଳେଶ୍ୱର ଯାଇଛନ୍ତି?
ନା ଧବଳେଶ୍ଵର କେବେ ଯାଇନି।
ଆଉ ଥରେ ଧବଳେଶ୍ଵର ଯିବ ଅ ସେଠି ଠାକୁରଙ୍କୁ ଦର୍ଶନ କରିବ ଦର୍ଶନ କରିବ ସେଠି ବହୁତ ଦୋକାନ ବି ପଡିିଥିବ ବେଶୀ ତ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଯିବ ବହୁତ ଭିଡ ଭିଡ ଯେ ଟୋଟାଲି ଯାଇ ବିି ପାରିବନି। ସେତେବେଳେ ଯିବ ଝୁଲା ପୋଲ ଯୋଉ ଅଛି ଯୋଉ ଝୁଲେ ଯୋଉ ପୋଲ
ଆଜ୍ଞା ଆମେ ଯାଇଥିଲୁ ସେଇଠିକି ଧବଳେଶ୍ୱର ଯାଇଥିଲୁ ବାବାଙ୍କୁ ଦର୍ଶନ କଲୁ ଦ ର୍ଶନ କରିସାରିକି ଗଲୁ ଝୁଲା ପୋଲ ତ ଏମିତି ଝୁଲାପୋଲ ଗଲୁ ସେ ସବୁ ଦେଖିଲୁ ପାଣି ଭିତରେ କଛିମ ସବୁ ଥିଲେ। ଦେଖିଲୁ ମାଛମାନଙ୍କୁ ବି ଦେଖିଲୁ ସେଠି କିଛି ଫଟୋ ଫୋଟ ଉଠେଇଲୁ ଫଟୋ ଫୋଟ ଉ ଉଠେଇ ଆସିକି ପୁଣି ଆସିଲୁ ଆସିକି କିଛି ଜିନିଷ କିଣା କିଣି କଲୁ। ତାପରେ ଜିନିଷ କିଣା କିିଣି କରି କି ତାପରେ ପୁଣି ବାବାଙ୍କୁ ଟିକେ ଦର୍ଶନ କରିଦେଲୁ ଦର୍ଶନ କରିସାରିକି ଆସିକି କିଛି ଖାଇଲୁ ଖାଇସାରିକି ଦହିବରା ଖାଇଲୁ। ଖାଇ ସାରିକି ପୁଣି ସେଠି ଯୋଉ ମନ୍ଦିର ଅନ୍ୟ ସବୁ ମନ୍ଦିର ରହିଲା ସେ ସବୁ ଟିକେ ଦେଖିଲୁ। କିଛି ସମୟ ବସିଲୁ ସେଠି ବହୁତ ଭଲ ଲାଗିଲା ତାପରେ ବି ଯୋଉ ତାପରେ ଆମେ ବାହାରିଲୁ ତାପରେ ବାହାରି ଆସିକି ଆମର ଯୋଉ ଛତିଆ ମନ୍ଦିର
ଆଜ୍ଞା କୁହନ୍ତୁ
ଯାଇଛନ୍ତି?
ନା ଛତିଆ ମନ୍ଦିର ନା ନା ମୁଁ କେବେ ଯାଇନି।
ଅ ଛତିଆ ମନ୍ଦିର ଗ
କୁହନ୍ତୁ କୁହନ୍ତୁ।
ଶିବ ଠାକୁରଙ୍କୁ ଦର୍ଶନ
କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ
ଖାଇବାକୁ ଯାଇଛନ୍ତି।
ଆଜ୍ଞା। କୁହନ୍ତୁ କୁହନ୍ତୁ।
ବହୁତ ବଢିଆ ଜାଗା ହଁ ତାରିଣୀ ଯାଇଛି।
ହୁଁ
ଆପଣ ଆ
ଆମେ ବି ମୁଁ ଯେତେବେଳେ ଛୋଟଟେ ହେଇଥିଲି ମୁଁ ତାରିଣୀ ଯାଇଥିଲି ତ ଆମର ଏଠି ସବୁ ମା ମା ବଡମାମା ମମି ଭାଉଜ ଖୁଡି ସମସ୍ତେ ଆମେ ସବୁ ଯାଇଥିଲୁ। ଯାଇଥିଲୁ ଫାଷ୍ଟ ଭୋଗ କିଣିଲୁ ମା କୁ ଦର୍ଶନ କଲୁ ବୁଲିଲୁ ତାପରେ ତିରିଣୀଟା ଠାରୁ ଆଉ କିଛି ଦୂରରେ ଯୋଉ ଅଶୋକ ଝରଣା ନା ଯୋଉ ଅଛି କଣ ଗୁଣ୍ଡିଚାଘାଇ ସେଇଠି ସେଇଠି ଯୋଉ ଝରଣା ପାଣି ଉଁ ଯୋଉ ବହେ ବହେ ସେଇଠି କେଉଁଝର ଲାଇନ ସେଇପ ଟା ସେଇଠିକି ଗଲୁ ଫଟୋ ଫଟ ଉଠେଇଲୁ